ହେଲୋ। ଆଜ୍ଞା ଜୟ ଜଗନ୍ନାଥ କୁହନ୍ତୁ ହାଲୋ। ହଁ ଶୁବୁଚି ମୋ କଥା? ହାଲୋ। ହାଲୋ।
ହଁ ମୋ ଭଏସ ଆସୁଚି?
ହଁ ହଁ ଏବେ ଆସିଲା ମୋ ଭଏସ ଆସୁଚି ଆପଣଙ୍କୁ? ହାଲୋ।
କଣ କରୁଚ?
ଆସୁଚି ମୋ ଭଏସ?
ଆସୁଛି ଆସୁଛି।
ଆଜ୍ଞା ଆଜ୍ଞା ଆମେ ମ୍ୟାମ କଥା ହେଇଥିଲେ ବୋଧେ କାଲି?
ହଁ ଆମେ କଥା ହେଇଥିଲୁ କାଲି ହଁ। ମୁଁ ଏବେ ଖାଇବା ସରିଲା ଖାଇକି ଏବେ ଟିକେ ଚାଲୁଚି ଚାଲିଲା ପରେ ଶୋଇବି ଆଉ।
ଆଜ୍ଞା ଆଜ୍ଞା ଆଉ ସ୍ନାନ ପୂର୍ଣ୍ଣିମାକୁ ଆସୁଚନ୍ତି କି ନାଇଁ?
କଣ ଣ୍ଟା।
ସ୍ନାନ ପୂର୍ଣ୍ଣିମାକୁ ଆସୁଚନ୍ତି କି ନା ନାଇଁ ପୁରୀ ପହଦିନ ସ୍ନାନ ପୂର୍ଣ୍ଣିମା।
ନାଇଁ ମୋର ଯୋଉ ସହକର୍ମୀ ସେ ଛୁଟିରେ ପଳେଇଲେ ମୁଁ ଆଉ ଯାଇପାରିବିନି।
ଆଚ୍ଛା ଆଚ୍ଛା ହଁ ଆପଣ କହୁଥିଲେ ବି ରଥଯାତ୍ରା ସମୟରେ ମ ମଝିରେ ଯଦି ସମୟ ମିଳେ ହୁଁ।
ହଁ ସିଏ ଆସିଲେ ସିଏ ରଥକୁ ଯିବ କହିଚି ସିଏ ଯଦି ସ୍ନାନ ପୁଣ୍ୟ ଦେଖୁଚି ତାହେଲେ ରଥର କିଛି ଦିନ ପରେ ଯଦି ସେ ରଥ ଯାଉଚି ତାହେଲେ ମୁଁ ପରେ ଚେଷ୍ଟା କରିବି ଯିବା ପାଇଁ ଆଉ।
ଆଜ୍ଞା ଆଜ୍ଞା।
ଆଉ ଖାଇବା ସରିଲାନି?
ହଁ ହଁ ଖାଇବା ସଇଲାଣି ଏବେ ବସ ରେ ଜାଉଥିଲି ଅ ଏବେ ମୋର ଟାସ୍କ ଟା କମ୍ପ୍ଲିଟ୍ ହେବ ଆଉ ଜଣଙ୍କ ସହିତ କଥା ହେଇଗଲେ କମ୍ପ୍ଲିଟ୍ ହେଇଯିବ ଆଉ
ହୁଁ କଥା ହେଇଯିବ ଆଉ।
ଆଜ୍ଞା ଆଉ କଣ ଆଜି ଘରେ ରୋଷେଇ ହେଇଥିଲା?
ଆଜି ଛୋଲେ ହେଇଥିଲା ରୁଟି ହେଇଥିଲା ଆଳୁ ପୋଟଳ ଭଜା ହେଇଥିଲା। ଆଚାର ଲଗେଇକି ଖାଇ ନେଲୁ ଆଉ।
ଆଉ ତୁ ଭଲ ଆଜି ଯେ ଯାଇଥିଲି ମନ୍ଦିର ଯାଇଥିଲି। ଆଜି ଆମର ହେଇଥିଲା ସେଇ ପନିର୍ ତରକାରୀ ହେଇଥିଲା ତାପରେ ରୁଟି ହେଇଥିଲା ଆଉ। କମ୍ପଲସରୀ ତ ପୁରୀରେ ଆମେ ରାତି ବେଳା ମିଠା ହିଁ ଖାଉ। ତ ବାପା ଛେନା ଆଣିଥିଲେ ଛେନା ହଁ ସବୁଦିନ ତ ଏଇଟା ପୁରୀ ଲୋକ ହଁ। ପୁରୀ ଲୋକଙ୍କର ଏ ତ ସ୍ପେଶାଲିଟି ଯାହା ନା ହଉ କାହିଁକି ରାତିରେ ତ ରୁଟି ସହିତ ମି ଠା ଗୋଟେ କମ୍ପଲସରୀ ହଁ।
ହଁ ହଁ ହଉ।
ଆଉ ସେ ଛେନା ତାଳିଆ ହଉ ରସଗୋଲା ହଉ ଛେନାଝିଲି ହଉ।
ଫେମସ କଣ ମିଠାରେ ସେପଟେ ଫେମସ କଣ?
ମିଠାରେ ଫେମସ ତ ଏଠି ପ୍ରଥମେ ରହିବ ଖଜା ଆମ ଯୋ ଫେଣି କହନ୍ତି ଆଉ ସେ ହଁ ନହେଲେ ରସଗୋଲା ଛେନାଝିଲି ଆଉ ଯେମତି
ଛେନାଝିଲି ତ ଆମ ଏପଟେ ନିମାପଡା ସାଇଡରେ ନା କଣ।
ଏଇଟା ତ ନିମାପଡାରେ ତ ସେଟା ପୁରୀ ଭିତରେ ହିଁ ଯା
ପୁରୀରେ ପୁରୀରେ ମାନେ ପ୍ରସିଦ୍ଧ କୋଉଟା ଯୋଉଟା କି ଜଗାଙ୍କ ପାଖରେ ଭୋଗ ଲାଗେ ରସଗୋଲା ବୋଧେ?
ହଁ ସେଇଟା ରସଗୋଲା ସେ ଅଁ ଭୋଗ ଲାଗେ। ଆଉ ଖଜା ବି ସେମିତି ଭୋଗ ଲାଗେ।
ଆଉ ଗୋଟେ ତମ ସାଇଟ୍ ରେ ହଁ ସର ପାପୁଡି ରାଇଟ୍ ମତେ ସେଇଟା ଜଣାନଥିଲା ସେଇଟା କେବେ ମୁଁ ଖାଇନି କେବେ ତ ଗୋଟେ ଚେଷ୍ଟା କରିବି ଆଉ ସେଇଟା
ମୁଁ ବି କେବେ ଖାଇନି ବଟ ଶୁଣୁଛି ହଁ ଦେଖିଛି। ମୁଁ ବି ସେ ଦେଖିଛି ଯେ ସରଟା ଯେତେବେଳେ ଉପରେ ବସିଯାଏ ପୁରା ତାକୁ ପୁରା ଗୋଟେ କାଠି ସାହାଯ୍ୟରେ ତାକୁ କାଢିକି ଆଉ ଗୋଟେ ଜାଗାରେ ରଖିବେ ତାକୁ ଚଉଚି କି ହଁ ତେଲ ଦେବେ ସର ପାପୁଡି। ଆମର ପଶ୍ଚିମ ଦ୍ଵାର ପଟେ ସେଠି ଗୋଟେ ଫେମସ ମିଠା ଦୋକାନ ଅଛି ସେଇଠି କିନା ମିଳେ। ସେଠି ମିଳେ ସବୁ ଜାଗାରେ ମିଳେ। କିନ୍ତୁ ସ୍ପେଶାଲିଟି ସେଇଠି ଆଉ ପଶ୍ଚିମ ଦ୍ୱାର ପଟେ ଗୋଟେ ମିଠା ଦୋକାନ ଅଛି ସେଇଠି ସେଇଟା ସ୍ପେଶାଲିଟି ସେଇଠି ଆଉ। ଅନେକ ୟୁଟ୍ୟୁବ ବ୍ଲଗର୍ସ ଆଉ ଇନଷ୍ଟାଗା ଗ୍ରାମ ବ୍ଲଗ କରିଆକୁ ଆଉ ସମସ୍ତେ ସେଇ ଟିକି ଯାଇଁକି ସେଇଠି ଟେଷ୍ଟ କରଥାନ୍ତି।
ହଁ ମୁଁ ସେଇ ଇନଷ୍ଟାଗ୍ରାମ ରେ ବ୍ଲଗ ଫ୍ଲଗ ଦେଖିକି ହିଁ ଜାଣିଛି। ଯେ ଏଇ ସବୁ ଜିନିଷ ପୁରୀରେ ମିଳେ ବୋଲି ଏଥର କିଛି ଜିନିଷ ମୋ ଜ୍ଞାତରେ ନାହିଁ।
ଏ ଜଗନ୍ନାଥଙ୍କର ତ ଯେମିତି ଆମ ଜ-ଜଗନ୍ନାଥ ଯେମିତି ଆଜ୍ଞା। ଯେମିତି ଆମ ଠାକୁର ଯେମିତି ଜଗନ୍ନାଥ ସେମତି କି ଖାଇବା ପ୍ରିୟ। ଏବେ ଥା ଉଁ ସେଇବା ଷ୍ଟୁଡିଓରେ ଅଛି। ହଁ ମନ୍ଦିର ସାମ୍ନା ଗଳି ହଁ ମୋର ଷ୍ଟୁଡିଓ ମୁଁ ସେମତି ସ କାଳ ଦଶଟା ରୁ ଯାଏ ଦଶଟା ରୁ ଯାଏ ଦିଟା ବେଳେ ଆସେ। ଖାଇ ପିଇକି ଟିକେ ରେଷ୍ଟ କରି ଫୁଣି ପାଞ୍ଚଟା ବେଳେ ଯାଏ ରାତି ଦଶଟା ବେଳେ ଆସେ ଆଉ
ଓହୋ ନିଜ ନିଜ ହିସାବରେ ଖୋଲୁଚନ୍ତି ବନ୍ଦ କରୁଚନ୍ତି ଆଉ।
ହଁ ନାଇଁ ସେମ୍ ଟାଇମ୍ ଅଛି ଦଶଟା ପରଠୁ ତ ସବୁ ବନ୍ଦ। ଦଶଟା ପରଠୁ ସବୁ ବନ୍ଦ ହେଇଯାଉଚି ଆମର ସେମତି। ଏମିତି ଫଟୋ ଫଟୋ ଉଠାଯାଏ। ଆଁ ଜେମିତି ଜେରକ୍ସ ଅନଲାଇନ କାମ ଗିଫ୍ଟ ଆଇଟ ଆଉ ସବୁ ଏମତି ରଖାହଇଛି। ଏମିତି ଗୋଟେ ଦୋକାନ ଟେ ପ୍ରପଲି ଅନ୍ ଲାଇନ୍ କାମ ହେଉ ଜେରକ୍ସ ଫେରକ୍ସ ଯୋଉ ଡ଼ିଟିପି ଏକା ହୋଉ। ଆଉ ତାପରେ ଫଟୋ ଉଠେଇବା ପାପୋର୍ ଫଟ ବାଇଡିଂ ଫାଇଢିଂ ଫଟ ବାଇଡିଂ ଫାଇଢିଂ ହୋଉ ସବୁ ପ୍ରକାର ସୁବିଧା ଅଛି ହଁ ହଁ ମୁଁ ବିବାହିକ ମ୍ୟରେଜ ହ ହଁ ହଁ ସେ ମୁଁ ବି ଯାଏ। ହଁ ହଁ ବିବାହ ବ୍ରତ ଘର ବଡେ ହେଲା ଆନିଭର୍ଶରି ହେଲା। ଆଉ ଯ ଇଏ ହେଲେ ଆମ ସ୍ଡୂଡିଓ କୁ ହଁ।
ଫେର ବନ୍ଦର ସବ
ସବୁ ସବୁ।
ହୁଁ ହୁଁ।
ଆଜ୍ଞା।
ହୁଁ ହୁଁ ହୁଁ।।
ଆଉ ଆଗ ତ ଆଜି ମନ୍ଦିର ଯାଇଥିଲେ କଟକରେ କିଛିଟା ଭାଇ ଆସିଥିଲେ। ତାଙ୍କ ମନ୍ଦିର ଦର୍ଶ କୁ ନେଇଥିଲି କରିକି ଆସିଲି କାରଣ
ତେବେ ଭାଇମାନଙ୍କୁ ସାହାଯ୍ୟ କରୁଛନ୍ତି ଆଉ ଭଲ
ହଁ ହୁଁ ସେଇ ଆମର ସାମ୍ନା ଗଳି ଦୋଳ ମୁଣ୍ଡ ସାହି ସେଠି ସ୍ଡୂଡିଓ ତ ସିଏ ଯେତେବେଳେ ଆସନ୍ତି ସେ ଷ୍ଟୁଡିଓ ଠିକ ସମସ୍ତେ ଆସନ୍ତି ଗୋଲଡି ଗୋଲଡି ଷ୍ଟୁଡିଓ। ଗୋଲ୍ଡି ଫଟୋ ଷ୍ଟୁଡିଓ ଆଜ୍ଞା। ଆଉ ଯେତେବେଳେ ସେମାନେ ଆସିକି ପହଞ୍ଚିଲେ ମୁଁ କିଛିଟା ସମୟ ବାହାର କରିକି ତାମ ମନ୍ଦିର ନେଇକି ମନ୍ଦିରକୁ ଦର୍ଶନ କରିକି ଆଣିକି ତାଙ୍କୁ ଛାଡିଲି। ଆଉ ତାପରେ ଘରକୁ ଆସିକି ଖାଇ ପିଇକି ପୁଣି ପାଞ୍ଚଟା ବେଳେ ପୁଣି ଗଲି। ଆଉ ଏବେ ସାନଟା ଭିତରେ ଏ ବେପାର ପତ୍ର କିଛି ନାଇଁ
ମାନେ ଏକୁଟିଆ ଏକୁଟିଆ ଷ୍ଟୁଡିଓ ସମ୍ଭାଳିଛନ୍ତି ନା ଘରର ପରିବାର ପରିବାର ସଦସ୍ୟ କିଏ ବି ରହୁଛନ୍ତି?
ସା ସାରେ ରହୁଛନ୍ତି ସେ ବଡ ବାପାଙ୍କ ପୁଅ ସିଏ ଖୋଲିଛନ୍ତି। ତାଙ୍କ ଇଏ ଥ୍ରୋରୁ ମୁଁ ରହିଛି ଆଉ।
ହୁଁ ହୁଁ ହୁଁ ମିଳିମିଶିକି କରୁଛନ୍ତି ଆଉ ପରିବାରର ବିଜନେସ ଟା।
ହୁଁ। ଜଣେ ଅନଲାଇନ କାମ ପାଇଁ ରହିଛି ଜଣେ ହ ଭାଇ କାଉଣ୍ଟରରେ ବସନ୍ତି ଆଉ ମୁଁ ଷ୍ଟୁଡିଓ ଯ ଇଏ ସବୁ ସମ୍ଭାଳେ ଆଉ।
ହୁଁ ହୁଁ ହୁଁ।
ହୁଁ
ଘର ବି ସେଇଠି ପାଖ ପାଖରେ।
ହଁ ଘରେ ସେଇ ଘର ନିଜ ଘର ଦୋଳମଣ୍ଡ ସାହି ମନ୍ଦିର ସାମ୍ନା ଗଳିଟା। ନିଜ ଘର ତ ପୁରୀ ଜେଜେବାପା
କେତେ ଦୂରତା?
ହଁ ଘରୁ ଷ୍ଟୁଡିଓ ସେଇ ପାଞ୍ଚଶହ ସାତଶହ ମିଟର ଖଣ୍ଡେ।
ମାନେ ଚାଲିକି ଯାଇ ହବ?
ହଁ ଚାଲିକି ବି ଯାଇହବ ଆଉ ମୋ ସାଇକେଲ ବି ଯିବାଆସିବା କରୁଛି ଆଉ। ପ୍ରତିଦିନ ସକାଳୁ ହୁଁ ସକାଳ ସେଇପଟ ଦେଇକି ପତିତ ପାବନଙ୍କ ଦର୍ଶନ କରିକି ପୁଣି ଷ୍ଟୁଡିଓ ଆସେ।
କେତେ ଭାଗ୍ୟବାନ ଲୋକ ଆପଣ ଡେଲି ପତିତ ପାବନ ଦେଖାାଯାଉଛି ଜଗନ୍ନାଥଙ୍କ ଧାମରେ ରହିଛନ୍ତି।
ସବୁଜରେ ପୁଣି ରାତିରେ ସୌଭାଗ୍ୟତ କହିବାକୁଗଲେ ବାକୁ ଗଲେ ଆପଣ ସେଇ ସେ ଜନ୍ମ ହେଲେମ ତାପ ଫ ଉଠୁ ଆମେ
ହଁ ନିହାତି ନିହାତି ତ ତମ ସହିତ ବି ତମ ପରିବାର ଲୋକ ବି। ମାନେ କୋଉ ଜନ୍ମରେ ସ୍ବଭାଗ୍ୟ କରିଛନ୍ତି କି ଯେ ଜଗା ସ୍ଥାନରେ ଜନ୍ମ ପାଇଛ। ଆମେ ଦୂରରେ ରହିକି ବି ଜଗା ପାଇଁ ପାଗଳ।
ତଥାପି ସମସ୍ତେ କୁହନ୍ତି ତମେ ଜଗା ପାଖରେ ତ ରହିଛ ଡେଲି ଦେଖିବାକୁ ଯାଉଛ। ତୁ ବା ସମୁଦ୍ର କୁଳରେ ଡେଲି ବୁଲୁଥିବ। ତ ଏଇ କାମ ବ୍ୟସ୍ତତା ଭିତରେ କହିବାକୁ ଗଲେ ଆମ ପାଇଁ ଆମ କର୍ମ ହିଁ ଭଗବାନ।
ପାଖ ହଁ ପାଖ ଲୋକ ଯେମିତି ସମୟ ବାହାର କରିକି ଯାଉଥିବେ ଆଉ।
ହଁ। ନହେଲେ କମ୍ପଲସରି ମୁଁ ସ ଜନ୍ମଦିନକୁ ପ୍ରତିବର୍ଷ ମୋ ଜନ୍ମଦିନ। ପଡିଲେ ଯାଏ ଆଉ ଯେତେବେଳେ ସାଙ୍ଗସାଥି ମାନେ ଆସନ୍ତି ସାଙ୍ଗ ନେଇକି ଯାଏ। ନହେଲେ ସେମିତି ମୁଁ ନିଜେ କେବେ ପର୍ସନାଲି ଏକଲା ନାଇଁ ଆଜି ଜଗନ୍ନାଥ ଯାଉଛି ଆଜି ଦର୍ଶନ କରିବି ସେ। ସେମିତି କେବେ କି ଯାଇ ହୁଏନି ସବୁବେଳେ ତ କାମ କାମ ରହିଲା।
ପୁରୀ ପାଖା ପାଖି ଯୋଉ ରୁମ୍ ମାଳେ ମିଳେ। ଯୋଉ ପୁରୀ ପାଖାପାଖି ଆମେ ଯେତେବେଳେ। ପରିବାର ସାଙ୍ଗରେ ଯାଉଛୁ ପୁରୀ ପାଖାପାଖି ଯୋଉ ରୁମ୍ ମିଳେ ତାର ସବୁ ମାନେ କେମିତି। ମାନେ ଏସି ରୁମ୍ ମାନେ କେମିତି ରେଞ୍ଜ ଭିତରେ ମିଳିଯିବ ସେମିତି କିଛି।
ହଁ ଏମିତି ଏମିତି ନର୍ମାଲ ହଁ ଏମିତି। ନର୍ମାଲ ତ ଅଟେ। ଅ ଏସିଗୁରା ବାରଶହ ପନ୍ଦରଶହ ଭିତରେ ରହିବ ଦେନ୍ ଆଁ ନନ୍ଏସି। ସେ ଗୁଡା ଛଅଶହ ରୁ ନଅଶହ ଭିତରେ ରହିବ। ତ ଯେହେତୁ ଏବେ ରଥଯାତ୍ରରେ ସିଜିନ୍ ଆସିଗଲାଣି। ଭାଇ ଏବେ ସବୁ ମାନେ ଏବେ ନନ୍ଏସି ରୁମ୍ ଗୁରା। ଆଉ ଏସିରୁମ୍ ସହିତ ସମାନେ ଆଉ ଏସି ରୁମ ଗୁରା ତ ଡବଲ୍। ଆଉ ତ ଦିଇ ତିନିଟା ହୋଟେଲ ଘରିକା ମୋର ଚିହ୍ନା ଅଛନ୍ତି। ମୋର ଯେତେବେଳେ ସବୁ ସାଙ୍ଗମାନେ ଆସନ୍ତି ମୁଁ ସେଇ ଠି ତାଙ୍କୁ ରଖେ ବଟ୍ ମୁଁ। ଅ ଅଫ୍ ସିଜିନ୍ ହେଲେ ଆରାମସେ ରହିପାରିବ କିଛି ଅସୁବିଧା ନାହିଁ। ତ ଏଇ ସିଜନ୍ ସମୟରେ ଯେମିତି ରଥଯାତ୍ରା ହେଇଗଲା କାର୍ତ୍ତିକ ପୂର୍ଣ୍ଣିମା ହେଇଗଲା। କି ଆମର ଦଶହରା ଟାଇମ୍ ହେଇଗଲା ଏ ସବୁ ବଡ ବଡ ସବୁ। ତୁମ ୟା ଅନୁସାରେ ହୋଟେଲରେ ତା ଚାର୍ଜେସ୍ ବଢିଯାଏ। ଆଉ ସେତେବେଳେ ସେ ସବୁବେଳେ ତାଙ୍କ ପଇସା ଦେଖିବେ ନା ଆଉ ସେ ସେତେବେଳେ ସମ୍ପର୍କ ଦେଖିବେ ଯେତେ ଭଲ। ସମ୍ପର୍କ ହଉନା କାହିଁକି ଆଉ ସେତେବେଳେ ସେ ପଇସାକୁ ହିଁ ଦେଖିବେ। ଯିଏ ଅଧିକ ପେମେଣ୍ଟ କରିବ କି ଯାଇ ତାଙ୍କ ଇଏ। ସେ ସିଏ ଆଣିଦେବେ ମାନେ ଯେମିତି। ମୋ ମୋର ଗୋଟେ ସେ ଜଣେ ଭାଇ ଅଛନ୍ତି ତାଙ୍କର ହୋଟେଲ। ଆଉ ଜଣେ ସେ ଆମର ସାର୍ ଜଣେ ଅଛନ୍ତି ତାଙ୍କର ବି ହୋଟେଲ। ତ ତାଙ୍କର ସିଏ ଯେତେବେଳେ ଆସନ୍ତି ମୋ ପାଇଁ।
ତା ମାନେ ଯୋଉ। ସ୍ଥାନୀୟ ବାସିନ୍ଦା ନାଇଁ ନାଇଁ ତମେ ମାନେ ତ ସ୍ଥାନୀୟ ବାସିନ୍ଦା ତମ ମାନଙ୍କ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ନି ମୋ କଥା ଶୁଣା ହାଉଛି। ହ୍ୟାଲୋ। ହ୍ୟାଲୋ।